ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡାମ କଣ କରୁଥିଲେ?
ଏଇଠି ବସିଛି ଆଉ କଣ କରିବି ଆପଣ କଣ କରୁଥିଲେ? ହଁ ସେମିତି ଆଉ ଭଲ ଆଉ।
ହୁଁ ନାଇଁ ମୁଁ ବସିଥିଲି ସବୁ ଏଇ ରୋଷେଇବାସ ସରିଲା ବସିଛି ଆଉ। ଆଉ ଆଜି କଣ କେମିତି ରଜ କଟିଲା?
ଆଜି ପୋଇ ତରକାରି ଖାଇକି ରଜ କଟେଇଲି ଆଉ।
ପୋଇ ତରକାରୀ ଖାଇକି କାଇଁ ଆଜି ତ ବାର ବି ଭଲ ନଥିଲା ଆଉ।
ସେଇଥିପାଇଁ ପା।
ଓହୋ।
କାହିଁନା ପ୍ରଥମ ରଜ ଦିନ ଦାବତ ହେଇଯାଇଛି ନା ଆମର ମଟନ।
ହୁଁ।
ଆଉ ଲାଷ୍ଟ ରଜକୁ କିଏ ପଚାରେ।
ଆଚ୍ଛା।
ହୁଁ।
ଆଉ ସବୁ ଭଲ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଭଲ ଅଛି ଆପଣ କଣ ଖାଇଲେ?
ଆମେ ସେଇ ସାଧା ଆଉ ଭାତ, ଡାଲି, ଆଳୁ ଚକଟା। ପାମ୍ପଡ ଏମତୀ ସାଧା ସିଧା ଟିକେ ଆଉ ଆଜ୍ଞା। ଆଉ ଆଉ ପୋଇ ତରକାରୀ କଣ କେମିତି କରିଥିଲେ ମ?
ପୋଇ ତରକାରୀ ମୁଁ କରି ନଥିଲି ମୋ ନାନୀଙ୍କ ନଣନ୍ଦ ଆସ୍ ତ ସେଇ କରିଥିଲେ ଯେ ସିଏ ଆମର ସୋର୍ଷ ମସଲା ଦେଇ ହୁଏ ସିଏ। ଦେଇଥିଲେ ପିଆଜ, ରସୁଣ ମସଲା। କରିଥିଲେ ହଁ ଖାଲି ତ ତେଲ ଢାଳି ଦେଲେ ଆଉ।
ହଁ ଆଚ୍ଛା ଆଉ ଟିକେ ତେଲ ଫେଲ ଦେଲେ ତର ଟେଷ୍ଟ ଲାଗିବ ବୋଲି ଦେଇ ଦେଇଥିବେ ଆଉ। ହଁ ଆଉ ଆଉ କଣ ସବୁ ହାଲଚାଲ କୁହନ୍ତୁ?
ପୋଇ ତରକାରୀ ହେଇଥିଲା। ପୋଇ ତରକାରୀ ପୋଇକି ଆଗ ଭାଜିଦେଲେ ପୋଇରେ ଆଳୁ, ସାରୁ, ବାଇଗଣ ପକେଇକି ସବୁ। ତେଲରେ ଭାଜି ଦେଲେ ଭାଜି କାଢିକି ମସଲା କଷି। ସେଇ ଭାଜିଥିବା ପୋଇ ଫୋଇ ସବୁ ପକେଇ ପାକେଇ ଘାଣ୍ଟି ଉୁଣ୍ଟି ତା ଦେହରେ
ସାଧା ପୋଇଠାରୁ ଟିକେ ହଁ ସାଧା ପୋଇଠାରୁ ଟିକେ ମାଛ ମୁଣ୍ଡ କି ଛୋଟ ଛୋଟ ଚୁଙ୍ଗୁଡି ଏସବୁ ପକେଇ କଲେ ଟିକେ ବେଶୀ ଭଲ ଲାଗେ। ଆଜ୍ଞା ଆଉ ବୁଲାବୁଲି କରିବାକୁ ରଜରେ କଣ କୁଆଡେ ଗଲେ?
ନାଇଁ ମୁଁ ଆମେ ଭାବିଥିଲୁ ଏଇଠି ରଜ ମହୋତ୍ସବ ହଉଛି ତ। ଆମେ ଭାବିଥିଲୁ ଆଜି ଯିବୁ ବୋଲି ବର୍ଷା ଟା ବି ହେଇଗଲା ଚାରଟା ବେଳେ। ବର୍ଷା ହେଇଗଲା ଯେମିତି ହଁ ଗୁଳୁ ଗୁଳଟା ବଢିଗଲା ଆଉ ଗରମ କମିଛି ଗୁଳୁ ଗୁଳଟା ବଢିଗଲା।
ଖରା ଏ ବର୍ଷ ଆପଣଙ୍କ ଶିଆଡେ କଣ କେମିତି?
ଖରା ପ୍ରବଳ ହଉଛି ଖରା ପାଇଁ କିଏ କୁଆଡେ ଯାଉନାହାନ୍ତି ଆଉ ଆମେ ଆଜି ଭାବିଥିଲୁ ଯିବୁ ବୋଲି ଆମେ ତ କୋଡ଼ିଆ ସବୁ। ଆଉ ଯାଇପାରିଲୁନୁ ହୁଁ।
ଏଇ ରଜ ତ ଗୋଟେ ଛୁଟି ଯେ ଆମର ଗୋଟେ ପର୍ବ ଗଣ ପର୍ବ ଓଡିଶାର। ଏଥିରେ ଟିକେ ବୁଲାବୁଲି କରିବାକୁ ହିଁ ଭଲ ଲାଗେ ରଜ ହେଲା ଦଶରା ହେଲା।
ହଁ।
ହଉ।
ଆଉ କଣ କରୁଛନ୍ତି କୁହନ୍ତୁ?
ନାଇଁ ଏଇ ସବୁ ଆଉ ଏବେ ତ ବର୍ଷା ସିଜିନି। ନାଇଁ ଆମେ ଆଉ କୁଆଡେ ଯିବୁ ବାସାଥି ହେଲା ପରେ ଏଇ ଘରେ ଆଉ। ଛୁଆଙ୍ଗ ଧନ୍ଦା ଘରଧନ୍ଦା ଖାଲି ଘରେ ଭଲ ମନ୍ଦ କରିିକ ଖାଇବା କଥା ଆଉ।
ହଁ ଘରକୁ ଗେଷ୍ଟ ବି ଆଉଥିବେ ତାଙ୍କ ଚର୍ଚ୍ଚା ହଁ।
ଆଉ ରାତିରେ କଣ ଆପଣଙ୍କର?
ଆମଣ ରାତିରେ ଛୋଲେ ଭଟରେ।
ଛୋଲେ ଆଛା ଏଇ ଯୋଉ ଚଣା ତ ବଡ ଚଣା ଧଳା ଚଣା ଆଛା।
କରେ ପୁରୀ ଆଉ।
ଓହୋ ଆଉ କଣ କେମିତି ତ କାବୁଲସଲା ତରକାରୀ କରିଛନ୍ତି?
କାବୁଲସୋଲା ତରକାରୀ।
ହୁଁ।
ହଁ କାବୁଲ ସୋଲା ତରକାରୀ କାବୁଲ ସୋଲା କୁ ଚାରିଟା ବାଇ ବାରଟା ଖଣ୍ଡେ ବେଳକୁ ପକେଇ ଦେଇଥିଲୁ ପାଣିରେ ଭିଜେଇବାକୁ।
ହୁଁ ଯିଏ ବତୁରି ଗଲେ ଭଲ ହୁଏ ନହଲେ
ସେଠୁ ହଁ ତା ସନ୍ଧ୍ୟା ବଳେ ତାକୁ ପ୍ରେସର ଗୋଟେ ମାରିଦେଲୁ ଆଳୁ ପକେଇକି। ହ
ଆଜ୍ଞା।
ସେ ହେଇଗଲା ପରେ ହଁ କଟା ପିଆଜ ଆଉ ଅଦା ରସୁଣ ପେଷ୍ଟ ଟେ ଟମାଟର ପକେଇକି ତାକୁ କଷି କାସିି ଭଲ କି ଆଉ ଜିରା ଗୁଣ୍ଡ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ। ଧନିଆ ଗୁଣ୍ଡ ଏମିତି ସବୁ ଗୁଣ୍ଡ ମସଲା ପକେଇକି ତାକୁ ଭଲ କି କଷି କସି ଚାଳୁ ହଁ।
କି ଟିକେ ଯୋଉ ଗ୍ରେଭି ପାଇଁ ଆଉ ଟିକେ କାଜୁ ହଁ।
ଦିଆହେଇଛି କାଜୁ ପେଷ୍ଟ ଦିଆ ହେଇଛି।
ହଁ ଏସବୁ ଟିକେ ହେଲେ ଟିକେ ଗ୍ରରେଭି ଟା ଆଉ ଟିକେ ଭଲ ଲାଗେ ଆଉ।
ହଁ ହଁ ହଁ।
ହଁଛା ଆଉ ଏବେ ତ ଆ ବର୍ଷା ସିଜନ ହବ ବର୍ଷା। ବର୍ଷା କମ ଆପଣ କଣ ବର୍ଷା ଆରମ୍ଭ ହେଲେ ଗଛ ଫୁଛ କି କଣ ବାଡିରେ ଫୁଲ ଗଛ ଫୁଲ ଗଛ ଲଗାନ୍ତି।
ସିଜେନ ଏଇ ଯୋଉ ବର୍ଷାରେ ଆମେ ତ ବିଶେଷ କରି କୁସୁମ ଗଛ ଟା ବେଶୀ ଲଗଉନା କାହିଁକି ନା ଅକ୍ଟୋବର ଆସି ଯିବ। ଅକ୍ଟୋବରରେ ପୁଣି ଆମର ମା ଲକ୍ଷ୍ମୀଙ୍କ ପୂଜା। ହଁ ମୁ ଫୁଲ ଗଛ ଲଗେଇବା ବହୁତ ଭଲ ପାଏ।
ଆଛା ଆଉ ଫୁଲରେ କଣ? ଆପଣଙ୍କୁ କୋଉ ଗଛ ବେଶୀ ଲଗେଇବାକୁ ଭଲ ଲାଗେ ଫୁଲର?
ଫୁଲ ଗଛ ଆମର ଯୋଉ ଆସେନି ଆମର ଗେଣ୍ଡୁ ଫୁଲ କୁସୁମ ଳି କୁସୁମ ଏଇଭଳିଆ ସବୁ ଲଗେଇବାକୁ ମତେ ବହୁତ ଭଲ ପାଏ।
ହଁ ଫୁଲଟା ବି ପୂଜାରେ ଲାଗୁଥିବ ଲକ୍ଷ୍ମୀ ପୂଜା ଆପଣଙ୍କର ଘରର ଡେଲି ପୂଜା।
ଆସିଲେ ତଳି ପକେଇକି ଚାରା କରି ତାକୁ ହଁ। ଧାଡି ଧାଡି ଚାରିଆଡେ ଲଗେଇଦିଏ ମୁଁ ଘର ଚାରିଆଡେ ଲଗେଇ ଭାରି ସୁନ୍ଦର ଦେଖା ହୁଏ।
ହଁ।
କିନ୍ତୁ ଫୁଲ ଗୋଟେ ପାଏ ନା। ଆଜିକାଲି ଯୋଉ ଗାଁରେ ଯୋଉ ଲୋକ ଚୋରି କରକି ନବାରେ ଏକସ୍ପଟ।
ହଁ। ସମସ୍ତଙ୍କୁ ଫୁଲ ଦରକାର କିନ୍ତୁ ଲୋକ ଅଛନ୍ତି କିଛି କି ତା ବାଡିରୁ ନେଇକି କାମ ଚଳେଇ ଦିଅନ୍ତି। କିନ୍ତୁ ସେଇଟା ଠିକ କଥା ନୁହଁ ଆମକୁ ଫୁଲ ଦରକାର ଆମେ ଆମ ନିଜ ଘରେ ଲଗେଇଦବା।
ଲଗେଇଦବା କି କହିକି ନବା ନା।
ଛୋଟ ଜାଗାଟି ହେଲେ ବି ଆମେ ଫୁଲ ଗଛ ଲଗେଇ ପାରିବା।
ହଁ।
ଆଉ ଲୋକ ଅଛନ୍ତି କିଛି କି ନେଇ ପରବ ବାଡିରୁୁ ନେଇକି ହୁଁ
ସେ କଡ ଚିଣ୍ଡିେଇ ନେଇଯାଏ ଚାରିଟା ବେଳୁ
ହଁ ହଁ ସେମିତି ଲୋକ ଅଛନ୍ତି ହଁ କିବେ ତା ଆଠୁ ଭଲ ନିଜ ବାଡିରେ ଖଣ୍ଡେ ଗଛ ଲଗେଇଦେବେ ଦିଟା ଫୁଲ ହେଲା ଠାକୁର ପୂଜା ହେଲା ନା ସବୁ କଥା ହେଲା ଆଜ୍ଞା
କିୁ ସେ ସବୁ ନାହିଁ ଆଜିକାଲି
ନଡ଼ିଆ ତାଡ଼ ପକା ହୁଏ ନା ନାଇଁ ବର୍ଷା ଆରମ୍ଭ ହେଲେ
ହଁ ହଁ ନଡିଆ ଗୁଆ ଗୁଆ ଆମ ସେ ବାଡିରେ ଗୁଆ ନଡିଆ ଆଉ ଆମ୍ବ ବୋଝେଇ ଗଛ
ଆଜ୍ଞା
ହଁ
ଆଚଛା
ଆମ୍ବ ବି ପ୍ରବଳ ହୁଏ ଆମର ଏଇଥର ଆମ୍ବ ସମସ୍ତଙ୍କୁ ବାଣ୍ଟିଲୁ ଆମ ବନ୍ଧୁବାନ୍ଧବ
ବାଡିରେ କଣ ସବୁ ଗଛ ଆପଣଙ୍କର ଅଛି
ଆମର ପଣସ ଗଛ ଅଛି ଆମ୍ବ ଅ ଅଛି ନଡିଆ ଅଛି ଗୁଆ ଅଛି ଶାଗୁଆାନ ଅଛି ଚା କୁଣ୍ଡା ଅଛି ବାଉଁଶ ବୁିକା ଅଛି
ସେ ସବୁ ଆଗରୁ ଲଗେଇଛନ୍ତି ଆପଣଙ୍କ ବାପା ବଡା ବାପା ମାନେ ଆଉ ପୁରୁଣା ଗଛ ଯାହାକି
ଲଙ୍କା ବହୁତ ବାହଛି ତା ଦେହରୁ ହଁ
ହୁଁ ନାଇଁ ଯେମିତି ମୁଁ କହିବା କଥା କି ପୁରୁଣା ଗଛ ଆପଣଙ୍କ ପୂର୍ବପୁରୁଷ ଲଗେଇଥିବା ଗଛ କିଛି ଏପର୍ଯ୍ୟନ୍ତ ଅଛି ସେିକଉ
ହଁ ହଁ ଆମର ତାକୁଣ୍ଡା ଗଛ ଅଛି
ଆଚ୍ଛା ପୂର୍ବର୍ଷ ଲଗେଇ ଯାଇଥିଲେ ବହୁତ ପୁରୁଣା ଗଛ
ବହୁତ ଚାକୁଣ୍ଡା ଅଛ ଆମେ ବିକ୍ରି କଲୁଣି ଭଲ ପଇସା ହୁଏ ଣ୍ଡା ଗଛରେ ଭଲ ପଇସା ନା ଆଉ
ହୁଁ ଜାଳଣୀ ପାଇଁ ବି ଯାଏ ମୋଟା କାଠା ବି ଯଏ ତ ଧରପକଡ ବି ହଏନ ଆଉ ଶାଗୁଆାନ ଗଛ ଯୋଉ ଲଗେଇ କହୁଛନ୍ତି ଲଗେଇଛନ୍ତି ସେ ଆଗରୁ ପୂର୍ବ ପୁରୁଷରୁ ନା ଏବେ ଲଗେଇଛ
ପୁରୁଷରୁ ଆମ ବାପା ମାନେ ଲଗେଇ ଥିଲେ
ଓହୋ ନାଇଁ ଏ ଆଗକୁ ହେଇଯିବ ଆପଣଙ୍କ ପରେ ଯିଏ ଥିବେ ସିଏ ନେଇକି କି ଲାଭବାନ ହେଇପାରିବ ଆଉ
ହଁ ସେଥିଲାଗି ଆଉ କିନ୍ତୁ ଏଇ ଯୋଉ ବାତ୍ୟା ଫାତଆ ହଉଛି ସେ ଗଛ ଗୁଡା ସବୁ ଗଳି ପଡୁଛି ତାକୁ ହଁ ନଷ୍ଟ କରିଦଉଛି ଭାରି କ୍ଷତି ହଉଛି ଆମର ପୁଣି ତାକୁ ଲୋକ ଲଗେଇ ମୂଳରେ ମାଟି ଦେଇ ତାକୁ ଏଇ ଯୋଉ ଦଉଡ଼ି ସାହାଯ୍ୟରେ ଟେକି ତାକୁ ବାନ୍ଧିକି ରଖିବା ବହୁତ କଷ୍ଟ
କଦଳୀ ଆପଣଙ୍କ ପାଟରେ ଫଳିବ ନା ନାଇଁ
ନା କଦଳୀ ଗଛ ନହିଁ ନାଇ କନ୍ଦଳ ବଷ ହୋତେ ନାଇଁ ଏ ସବୁଦିନ ଯଦି ମା କକା ଆସି ପଶିଲେ ବାଡିରେ କଦଳୀ ଗଛ କଣ ରଖିବି ଲଙ୍କା କିଛିଟା ହଁ ମାଙ୍କଡ ପ୍ରବଳ ଏଠି। ଲଙ୍କା ଲଗେଇଛି ଯେ ଲଙ୍କା ଫୁଲ ଫୁଲ ବି ଖାଇ ଦଉଛନ୍ତି ହଁ ଭାରି ଇଚଛା ଲଗେଇବାକୁ କି ନିଜ ବାଡିରେ ଆମର ବଡ ବାଡି। ରେ ଆମକୁ ଇଛା ଲଗେଇବାକୁ କୋବି ବି ବାଇଗଣ ଟିକେ ହେଲା ଭେଣ୍ଡି ଟିକେ ହେଲା ଲଗେଇବାକୁ ଇ କିନ୍ତୁ ଏଇ ମାଙ୍କଡଙ୍କ ପାଇଁ କିଛି ଲଗେଇ ହବନି ଭାରି ଖାଇବେ ତ ଖାଇବେ
ଏମତି କିଛି ନାଇଁ ତାଙ୍କୁ କିଛି କରିହବନି ମାନେ ନ ଆସିବା ପାଇଁ କିଛି ନେଇହବ
ବହୁତ ଯାଇକି କମ୍ପ୍ଲେନ ଦେଲୁ ବନ୍ୟ ପ୍ରାଣୀ ବିଭାଗରେ କି ମାଙ୍କଡ ଏନ୍ତୁ ଉପଦ୍ରବ କରୁଛନ୍ତି ଆସନ୍ତୁ ଟିକେ। କିଛି ରେ ମାନେ ଭଲ ଇଏ ଆମକୁ ମିଳିଲାନି ସାହାଯ୍ୟ ମିଳିଲାନି କୋଉଠୁ। ଆଉ ଅଛନ୍ତି ତ ସେଥିଲାଗି ଆମେ କିଛି କରିପାରୁନୁ ଆଉ।
ଓହୋ।
ଆଗରୁ ଚାଷ ବାସ ଭଲ ମନ୍ଦ ହଉ ଥିଲା। ଆଉ ଏବେ କିଛି ନାହିଁ ଆଉ। ହଁ।
ଆଛା।
ଆଉ ଆପଣଙ୍କ ଘରେ କଣ କଣ ସବୁ ଲାଗିଛି ବାଡିରେ?
ନାଇଁ ଆମର ସେମିତି କିଛି ବିଶେଷ ଗଛ ନାଇଁ ଆମ୍ବ ଗଛ ଛୋଟ ଛୋଟ ଫାର୍ମ ଗଛ କିଛି ଆମେ ନୂଆ ଜାଗାରେ ଘର କରୁଛୁ ଚୁ ତ ସେମିତି କିଛି ପୁରୁଣା ଗଛ ଯାହା ଥିବ ବାଡିରେ କିନ୍ତୁ ଆମେ ନୂଆ ଜାଗାରେ ଯୋଉ କରୁଛୁ ସେମତି କିଛି ଗଛ ନାହିଁ ଆମ୍ବ ଗଛ ଛୋ ଛୋଟ ଫାର୍ମ ଗଛ କିଛି ପଣସ ଗଛ ଆଉ ଫୁଲ ଗଛ କିଛି ଲାଗିଛି ଲିଲି ମନ୍ଦାର ହେଲା ଟଗର ହେଲା ଆଉ ବାଡିରେ ଗୋଟେ ଛୋଟ କାଜୁ ଗଛଟେ ଲଗେଇଛୁ କାଜୁ ଟିକେ ଟିକେ ବଳୁ ଚି ଆଉ କରମଙ୍ଗା ଗଛଟି ଲାଗିଛି ଛୋଟ କରମଙ୍ଗା ଗଛ। ଆଉ ଏମିତି ଆଉ ଛୁଇଁ ଗଛ ସଜନା ଛୁଇଁ ଗଛ ଟିକେ କଦଳୀ କାଠିଆ କଦ୍ ଦଳୀ ଗୋଟେ ଦିଟା ପୁଆ ଯୋଉକି ଟାକି ଭଲ ମଝିରେେ ଛୋଟ ବେସୀ ବଡ କାନ୍ଦି ହୁଏନି କିନ୍ତୁ ଛୋଟ କାନ୍ଦିର କଦଳୀ ଏମତି ଆଉ।
ହଁ ଆଉ କାଲି ତ ବସୁମତୀ ସ୍ନାନ। ଆପଣଙ୍କ ଘରେ ହୁଏତ ବସୁମତୀ ସ୍ନାନ।
ସବୁ ବହୁତ ବ ଆଡମ୍ବର ର ସହିତ ହୁଏ କିନ୍ତୁ ଯେହେତୁ ମୁଁ ଅଛି କି ଟିକେ ଆସିକିରି ଅ ବାପା କଣ କରେ ଆଉ ମୁଁ ତ ଏଠି ଆଉ କରିବିନି ଶାଶୁ କରିବେ ଆଉ।
ଓହୋ।
ହୋଉ।
ଆଉ କଣ କହନ୍ତୁ ଆଉ ଆଜି କଣ ସବୁ ରଜରେ ଖାଇଲେ?
ରଜରେ ଯିବା ଭାତ ଡାଲି ଆଳୁଚକଟା ଆଉ ସାଲାଡ ଏମିତି ସବୁ ପାମ୍ପଡ।
ଏମିତି ସବୁ ଖିଆପିଆ ହେଲା ରାତିକି କଣ ହବ ହଁ ପିଠାପଣା ହେଇଥିଲା ନା ଆମର ଆରିସା ପିଠା ମ ଆଉ ଯୋଉ କଣ ସେଟା ପୋଡ ପିଠା ଆଉ ମୁଆଁ ପିଠା ଏସବୁ ଖିଆ ହେଇଛି ଆହୁରି ଚକୁଳି ପିଠଉ ଥୁଆ ହେଇଛି କି ଯେହେତୁ ପାଗ ଟିକେ ବର୍ଷା ହେଇଗଲା ପାଗ ଟିକେ ଭଲ ଅଛି ଆଉ ଆମେ ଟିକେ ଖାଇଦୋବୁ ଏଇ ଛଣା ଛଣି କରିକି କଣ ଟିକେ ଆଉ।
ଅହ ଭଲ ଆଉ। ହଁ ହଁ ହୋଉ।
ଆଜ୍ଞା।
ହୋଉ ମ୍ୟାଡାାମ ମୁଁ ରଖୁଛି ପରେ କଥା ହବା ହଁ।